ହ୍ୟାଲୋ। ହ୍ୟାଲୋ।
ହଁ ଦିଦି ଏ ବର୍ଷା ହଉଛି ନା ଟି କେ ତ ସେଥିପାଇଁ ଟିକେ ମାନେ ନେଟୱାର୍କ ସ୍ଲୋ ହେଇପାରେ।
ଓହୋ କିଛି କଥା ନାଇଁ।
ହଁ ମାନେ ତ କଣ କହିଲ, କଥା ଟା କ୍ଲିୟର ଶୁଭିବନି ମୁଁ ସେଇଥିପାଇଁ ଭାବୁଥିଲି।
ନାଇଁ, ନାଇଁ, ଏବେ ଶୁଭୁଛି, ଶୁଭୁଛି।
ନ ଶୁଭିଲ, ମତେ କହିବ ହେଲା।
ହଁ, ହଁ।
ହଉ କଣ କରୁଛ?
ମୁଁ ଏଇ ବସିଛି।
ହୁଁ, ହୁଁ। ଆଉ ରଜ ପାଇଁ କଣ ଡ୍ରେସ ଆଣିଲଣି?
ହଁ ମୁଁ ନେଇଆସିଛି, ମୁଁ ଆଣିଥିଲି ଗୋଟେ କୁର୍ତ୍ତିୀ ଆଉ ଗୋଟେ ଆ ସର୍ଟ କୁର୍ତ୍ତି, ଦିଟା ଆାଣିଥିଲି ଆଜି ଯାଇଥିଲି ଆଣିଲି। ଅ କାନ ଫୁଲ, ଆଉ ଗୋଟେ ଯୋଉ ଚେନ୍ ବାଲା ଲକେଟ ଲକେଟ, ଆଉ ଚେନ୍ ଗୋଟେ, ଯୋଉ ବେକରେ ପ କେମି ଆଉ ଗୋଟେ ଆଣିଲି ଯୋଉ ଟିକିଲି, ମେହେନ୍ଦୀ ଆ
ରଜ ପାଇଁ ସବୁମାନେ କିଣା କିିଣି ସରିଲାଣି ତମର ନା।
ଏଇପା ଆଉ ଆଜି ଗଲି ଆଉ। ତମେ?
ନା ମୁଁ ଆଣିନି କିଛି, ମୁଁ ଆଣିବି ବୋଲି ଭାବୁଚି। କିନ୍ତୁ ଟିକେ ଟିକେ ଭାବୁଚି କି ପଛରେ କେତେବେଳେ ଭଲସେ ଆଣିବି ସବୁ ଜିନିଷ ଆଣିବାର ଅଛି ତପରେ। ତ ମୁଁ ସେଇଥିପାଇଁ ଏବେ ଆଣୁନି।
ରଜ ପାଇଁ କିଛି ଆଣିବନି, ମାନେ ରଜ ପରେ ଆଣିବ।
ରଜ ପରେ ମୋର ଗୋଟେ ଜାଗାକୁ ଯିବାର ଅଛି, ତ ମୁଁ ଆଣିବି ତ ବହୁତ ଜିନିଷ ଗୋଟେ ଗୋଟେ ବାହାଘରିଆ ଅଛି।
ଓହୋ ମ୍ୟାରେଜ ଓ ହୋ।
ହଁ।
ହଉ ଠିକ ଅଛି ଦେଖ ଏବେ ଯାହା ଅଛି ଚଳେଇ ଦିଅ ଆଉ।
ମୁଁ ଆଣିଥିଲି, ଏ ଯୋଉ ଫେସ ରେ ଗୋଟେ ପିନ୍ଧିକ ଗଲେଣିି ନା। ହେଲା ସେଇଠରେ ଆଣିଥିଲି ଗୋଟେ। ଏ ତାପରେ ଆଉ ଗୋଟେ ଅଛି ନୂଆଟେ। ତାପରେ ଆଣିବି ତ ଆଉ ଏବେ ଆଣିନି।
ଓହୋ।
କୁହ।
ଆଉ?
ନା।
ହଁ ମୁଁ ଯାଇଥିଲି, ଆ ଖାଇକ ଥିଲା ମୋମୋ ଖାଇକି ଆସିଥିଲି।
ଅ ହ।
ଆଉ ତମେ ମେହେନ୍ଦୀ ଲଗେଇ ପାର ନା?
ମତେ ସେମିତି ଟିକେ ଟିକେ ଆସେ ଏତେ ବି ଭଲ ଆସେନି। ତମୁକୁ?
ହଁ ସେ ଆସେ କିନ୍ତୁ ରଶ୍ମିକୁୁ ବହୁତ ବଢିଆ ଆସେ ହଁ।
ରଶ୍ମି ଦିଦି ଙ୍କି ଆସେ ବହୁତ
ବହୁତ ବଢିଆ ହଁ କିନ୍ତୁ ତାଠାରୁ ମୁଁ ଟିକେ ଆଉ ସିଏ ଯଦି ଦଶରେ ରହିବ ମୁଁ ନଅରେ ରହିବି ଆଉ। ନଅ ଆଠ
ତାମାନେ ଦି ଜଣଙ୍କୁ ଆସେ ନା।
ହଁ।
ସେଇଆ ଆଉ, ମତେ ତ ଆସେନି ସେତିକି ବି ତମକୁ ଆସେ ତ।
ନାଇଁ ନାଇଁ ଲଗେଇଲେ ହେଇଯିବ। ମାନେ ଧର ତମେ ଫାଷ୍ଟ ଗୋଲରୁ- ଷ୍ଟାର୍ଟ କଲ ତାପରେ ଆଉ ଟିକେ ଭଲ ସେ ଫୁଲ ବନେଇଲ ତ ଥରେ ଦିଥର ତିନିଥର ଏମିତି ଆମେ ବାରମ୍ବାର କଲେ ନା। ସବୁ ଜିନିଷ ଟା ଆମର ହେଇଯିବ।
ହଁ ହଁ ତାହେଲେ ତମର ତ ଚିତ୍ର ଭଲ ହଉଥିବ ଦିଦି।
ହଁ ମୁଁ ଚିତ୍ର ଭଲ କରେ।
ଭଲ ହୁଏ।
ହଁ ମୁଁ ମୁଁ ସେଇଥିପାଇଁ ତ କୁହେ ଯୋଉ ମୋର- ମତେ ବେଶୀ ଭଲ ଲାଗେ ଡ୍ରଇଂ କରିବା
ମୁଁ ଯେତିକି ଶୁଣିଛି ଯାହାର ଚିତ୍ର ଭଲ ହୁଏ, ସେ ମେହନ୍ଦୀ ଭଲ ଲଗାନ୍ତି ବୋଲି।
ନାଇଁ ନାଇଁ ସେମିତି ନାଇଁ ମେହେନ୍ଦ ଚିତ୍ର ବି ଜଣେ ଜଣଙ୍କର ସେମ୍ ହୁଏ। କିନ୍ତୁ ମେହେନ୍ଦୀ ବି ହୁଏନି। କିନ୍ତୁ ସବୁ ଜିନିଷ ପାଇଁ ଆମର ବାରମ୍ବାର କରିବା ଦରକାର, ନ କଲେ କେମିତି ହବ?
ହଁ ହଁ। ହୁଁ, ଯଦି ଆମେ ବାରମ୍ବାର କରିବା, ତାହେଲେ ସେଇ କାମ ଟା ବହୁତ ଭଲ ହବ ନା?
ହଁ ଧର ଆଜି ହେଲାନି ଆଉଥରେ କରିବା, ତାପରେ ହେଲାନି ଆଉଥରେ କରିବା। ବାରମ୍ବାର କରିବା।
ହଁ ଅଁ ଆଉ ରଜରେ କୁଆଡେ ବୁଲିବାକୁ ଯିବ?
ହଁ ରଜରେ ତ ମୁଁ କେବଳ ମୁଁ ଘରେ ରୁହେ। ଆଉ ତାପରେ ଘରେ ରୁହେ, ତାପରେ ମଝି ରଜ ଦିନ ସନ୍ଧ୍ୟାବେଳେ ନହେଲେ ଲାଷ୍ଟ ରଜ ଦିନ ଯାଏ ମାମୁ ଘରକୁ, ମ ମୁଁ ଯାଏ ନା, ତ ତା ସହିତ ଯାଏ।
ଆଛା ଆଛା।
ତମେ
ଓ ମୁଁ କୁଆଡେ ବୁଲିବାକୁ ଯାଏନି, ତ
ଆଛା ତମେ ଏଇଠିକି ଆସୁନ, ଆମ ଆଡକୁ। ଆମର ହଁ, ଆମ ଆଡୁ ଆସୁନା ଏଇଠି ସେଇ ଯୋଉ ବା- ଗଲାବେଳେ ଯୋଉ ଅ ମନ୍ଦିର ପଡେନି? ସେଇଠି ଯୋଉ ଯାଇକି
ଟିକେ ଭଲ ହୁଏ, ମୁଁ ଯେତିକି ଜାଣିଛି।
ବଢିଆ ହୁଏ, ଦିଟା ଆ ମୋର ଚକ୍ରି ଦୋଳି। ଆଉ ଗୋଟେ ବାଉଁଶର ପଟା ଦୋଳି ଆଉ ଗୋଟେ ଡଙ୍ଗା ଭଳିଆ ଦୋଳି ପଡେ ଯୋଉଟା ଠିଆହେଇକି ବାହିପାରିବେ, ଦି ତିନି ଜଣ। ଏମତି ଦୋଳି ପଡେ, ବହୁତ ମାନେ ସ୍ତ୍ରୀ ଲୋକ ସମସ୍ତେ ଆସନ୍ତି, ହଁ ସ୍ତ୍ରୀ ଲୋକ ବି ଆସନ୍ତି ଯୋଉମାନେ ପର ଆସୁ ସ୍ତ୍ରୀ ଲୋକ ମାନେ, ପୁରୁଣା କାଳିଆ ସ୍ତ୍ରୀ ଲୋକ ବି ଆସିକି ଖେଳନ୍ତି ଜାଣିଛ?
ହଁ ଆମେ ତ ଆର ଥର ଯାଇଥିଲୁ, ମାନେ ସେଠି ସେ ଭିଡରେ ଆମେ ଖେଳି ହିଁ ପାରିଲୁନି ହେଲା। ତାପରେ ଆମେ ପୁଣି ପଳେଇ ଆସିଲୁ ଆଉ ଖେଳିଲୁନି ଏତେ ଜାମ୍ ଥିଲା ସେଠି ଆଉ କେମିତି ଖେଳିଥାନ୍ତୁ? ଆସୁଥିଲ ତାର ଭାବିଥିଲୁ ଯିବୁ ଖେଳଆ ଲାଗି, ହେଲେ ଖେଳି ପାରିଲୁନି।
ଓହୋ, ଏ ବର୍ଷ ଆସ।
ହଁ ଯିବି ଯେ, ତମେ ତ ଡାକୁନଥିଲ?
ହଁ ହେଇବା ଡାକିଲି, ଆଗେ କିଏ ଡାକିଲା, ମୁଁ ନା ତମେ?
ହଉ ଯିବା ଆଉ ବୋଧେ ସେଇ ଟାଇମରେ ଆମର ଛୁଟି ରହିବ।
ହଁ ହଁ ଆମର ରଜ ଛୁଟି ରହିବ ନା।
ହଁ କେତେ ଦିନ ଛୁଟି ରହିବ?
ତିନି ତିନିଦିନ ଆଉ ଆମର ରଜ ପଡୁନି କି ରବିବାର। ଆଉ ସୋମବାର, ମଙ୍ଗଳବାର ତ ବୁଧବାର ଦିନ କ୍ଲାସ ହବ? ଯଦି ମ୍ୟାମ କହିବେ କି ବୁଧବାର ମ୍ୟାମଙ୍କର କ୍ଲାସ ଅଛି ତ, ମ୍ୟାମ ବୋଧେ ଅନଲାଇନ କରନ୍ତି।
ହଁ, ଆଛା, ରଜ ଟା କେତେ ଦିନ କହିଲ?
ରଜ ଆସିଲି ପାଞ୍ଚଦିନ ହଁ। ଆଉ କଣ? ପାଞ୍ଚ ଦିନ ନୁହେଁ।
ପାଞ୍ଚ ଦିନ ପା ହେଲେ, କଣ କଣ ମତେ ସେଇଟା କୁହ?
ହଁ, ଫାଷ୍ଟ ରଜଥିଲା, ପହଲିି ରଜ। ଆ ରଜ ସଂକ୍ରାନ୍ତି, ଆ ଶେଷରଜ। ଆଉ ଦିଟା ବ ସ ବସୁଧା-ଆ ସ୍ନାନ ବସୁମତୀ ସ୍ନାନ। ବସୁମତୀ ସ୍ନାନ ନା, ଆଉ ଲାଷ୍ଟ ଟା କଣ ମୋ ମନେ ନାହିଁ?
ଓହୋ! ଲାଷ୍ଟ ଟା ବସୁମତୀ ଗାଧୁଆ ବୋଧେ!
ଲାଷ୍ଟ, ମାନେ ଶେଷ ରଜଟା ବସୁମତୀ ଗାଧୁଆ!
ହଁ, ହଁ, ଲାଷ୍ଟା ବସୁମତୀ ଗାଧୁଆ। ମାନେ ସେଇଦିନ ବର୍ଷ ସବି ଜୋରେ ହୁଏନି କି ସେଇଦିନ?
ହଁ, କିନ୍ତୁ ଚତୁର୍ଥ ଦିନ ଟା? ଚତୁର୍ଥ ରଜ ଯଉଟା, ସେଟାକୁ କଣ କୁହନ୍ତି?
ଦିନ ଟା ମୁଁ ଜାଣିନି? ଫାଷ୍ଟ ଟା ପହିଲ ରଜ, ତା'ପରେ ସଜବାଜ, ତା'ପରେ ହଉଛି
ନାଇଁ, ନାଇଁ, ନାଇଁ, ସଜବାଜ ରଜ ପୂର୍ବ ଦିନ ନା! ରଜ ଯୋଉ ପହିଲି ରଜୁପ୍ ପୂର୍ବ ଦିନ ଟା ହଉଛି ସଜବାଜ। ତା'ପରେ ପହିଲି ରଜ, ତା'ପରେ ରଜ ସ ସଂକ୍ରାନ୍ତି, ତା'ପର ଦିନଟା ବୋଧେ ବସୁମତୀ ସ୍ନାନ ନା କଣ? ଆଉ, ତା'ପରେ ଜାଣିନି?
ଓହୋ। ମୁଁ ବି ଏତେ କ୍ଲିୟର୍ଲି ଜାଣିନି! ମାନେ ଭଲ ଭାବରେ ଜାଣିନି ଏତେ।
ହଁ, କିନ୍ତୁ ରଜ ପୂର୍ବ ଦିନ ଟା ହଉଛି ସଜବାଜ। ନାଇଁ, ରଜ ପୂର୍ବ ଦିନଟା ଯୋଉଟା ସେଇଟା ହେଲା ସଜବାଜ।
ଆଚ୍ଛା, କୋଉ ଦିନ କଣ କରନ୍ତି କହିଲ?
କୋଉ ଦିନ ମାନେ?
ମାନେ, ଫାଷ୍ଟ ଦିନ କଣ କରନ୍ତି? ସେକେଣ୍ଡ ଦିନ କଣ କରନ୍ତି? ମାନେ, ସଜବାଜ ଦିନ କଣ କରନ୍ତି?
ସଜବାଜ ଦିନ ଯୋଉ, ମେହେନ୍ଦୀ ନଗେଇବା ହଉ, କି ଆମର ଯୋଉ ଅଳତା ଲଗେଇବା ହଉ କି, ଡ୍ରେସ୍ ଭଲସେ ସିଲେଇ ବାଲେଇ ତ ସିଲେଇ କରିକି ରଖିବା ହଉ, ଇଁତି ସବୁ ସାଇଜ କରି ରଖନ୍ତି। ତା, ହେଲେ ପ-ପହିଲି ରଜ ଦିନ ଡ୍ରେସ୍ ପିନ୍ଧନ୍ତି, ପିଠା ଖାଆନ୍ତି, ପାନ ଖାଆନ୍ତି, ରଜ ଦୋ ରେ ଝୁଲମ୍ ନ୍ତି।
ଆଛା, ଆଉ ଥାର୍ଡ ଦିନ କଣ କରନ୍ତି?
ଥାର୍ଡ଼ ଦିନବି ସେମନୁ ଯଦି ନୂଆ ଡ୍ରେସ୍ କରିଥାନ୍ତି, ପିନ୍ଧନ୍ତି ନହେଲେ ପିଠା ଖାଆନ୍ତି, ପାନ ଖାଆନ୍ତି, ରଜ ଦୋଳି
ତମେ ପାନ ଖାଅ, ତମେ ପାନ ଖାଅ।
ଅ ହଁ, ମୁଁ ଖାଏ-ଏ ଗୋ ଖାଏ ବେଶୀ ଖାଏ ନା। ଯଦି ଇଚ୍ଛା ହେଇଥାଏ। ତା, ହେଲେ ଖାଏ। ମୁଁ ଗୋଟେ ହିଁ ଖାଏ। ବେଶ ଖାଏନି। ମାନେ ମୁଁ ବେଶୀ ଯଦି, ମୁଁ ମାନେ ଯେତେବେଳେ ଆଣେ ବିି ବହୁତ କମ ଚୂନ ଲଗେଇକି ଖାଏ। ଚୂନ ଦେଇଦେଲେ ପାଟି ଖାଇଯିବ।
ହଁ, ମୁଁ ଜାଣିଛି ସେଇଟା। ଗୋଟେ କଣ ବନାରସ ପାନ ଆସେନିକି?
ହଁ, ହଁ, ବନାରସ ପାନ। ହଁ ସେଇଟା ହିଁ ଖାଏ। ଆଉ କିଛି ଖାଏନି।
ଓହୋ! ନା ସେଇଦିନ ତ ସବୁ ଖାଆନ୍ତି ନା।
ହଁ ସମୁଖାନ୍ତି। ଆଉ ଖେଳନ୍ତି। ହଁ ଚାରିଟା ବେଳେ ହେଲେ, ଗୋଡି ଉଡାନ୍ତି, ତାସ, ଲୁ ଡୁ ହଁ। ମୁଁ, ମୁଁ ଯେତେବେଳେ ଛୋଟ ହେଇଥିଲି ବାପା ଯାଇଁକି, ମାନେ ଖାଲି ଉପରକୁ ପଠେଇଦେବେ ଗୁଡ଼ିଟାକୁ ଏମତି ତାପରେ ଏମତି ଉଡେ।
ମୁଁ ଏମିତି ସରିି ଗୋଟେଟକୁ ଦୌଉଡେ ପପଲି ଆଉ ମାନେ ସେ ଆପେ ଆପେ ଉଡିବୁ ମୁଁ ଖାଲି ଧରିକି ଦୌଡୁଥୁମି଼ ଉଡୁ କି ନ ଉଡୁ ଆଉ ଆଉ କଣ କୁହ?
ତମ କଣ ଚାରିଟା ବେଳେ କଣ କର ଲୁଡୁ ଫୁଡ଼ୁ ଖେଳ ତାସ ଫାସ ଖେଳ?
ନା ନା ମୁଁ ଆସଛୁ ରୁ କମ୍ପୁଟର ରୁ ହେଲା କମ୍ପଟର ରୁ ହ ହ ରାଜ୍ୟରେ। ରଜରେ ନା ଜର୍ନ ଉଜଳ ବୁଲାର ଥାଏ ମାନେ ସେମିତି। ଯଦି କଥା ହେଇଥା କି ଆଡେ ବୁଲିବା ଯିବ ଶାଢେ ବୁଲ ଯିବ ତାହେଲେ ଯା ନହେଲେ ଘରେ ଏମିତି ବୁଲାବୁଲି କରୁ ସବୁ ଯାଉ ଏମିତି ଫଟୋ ଉଠାଉ ଏମିତି ଆଉ ଚାଲିସ ଖାଇବତେ ତ କୁଆଡେ ବୁଲେନି ମୁଁ ହଁ ହା ମାନେ ସ୍ପେଶାଲ ରଜା ଟା ପୁରା ଝିଅଙ୍କ ପାଇଁ।
ହଁ
ହୁ
ଡ୍ରେସ୍ କଲ?
ନାଇଁ କରିନି, ଗୋଟେ ଅଛି କ୍ରପ୍ ଟପ୍ ଟେ ଆଣିଥିଲି। ତମେ ହରିପୁର ଆସୁଛ ନା? ସେଇଠି ମାନେ କୋଉଠି ଭଲ ଡ୍ରେସ ମିଳେ?
ବଜାରଟା ତ ଭଲ ଡ୍ରେସ କିନ୍ତୁ ସେଥିରେ ଟିକେ ପ୍ରାଇସ୍ ଅଧିକ।
ହଁ ହଁ ଆମ ଏଇପଟ? ନା ମୁଁ ଜାଣିଛି ତଥାପି ତମକୁ ଗୋଟେ ପଚାରିଦେଲି ଆଉ।
ହଁ ମୁଁ ଜାଣିଛି, ତମେ ଜାଣିଛ। କିନ୍ତୁ ୟଙ୍ଗରିରେ ଭଲ ଲାଗେ ତମ ପ୍ରାଇସ୍ ଟିକେ ଅଧିକ। ଆଉ ତାରିଣୀରେ ମତେ ଏତେ ଖାସ ଲାଗେନି ଆଉ ଏବେ କି ଗୋଟେ ଜାଗ୍ରିତି କଲେକ୍ସନ?
ମତେ ବି ସେଇଟା ବହୁତ ଭଲ ଲାଗେ ମୁଁ ଯୋଉ ଆଣିକି କହୁନି ଡ୍ରେସ ଟା ମୁଁ ସେଇ ସେଇଟା ଯୋଉ ପିନ୍ଧିକିରି ଯାଇଥିଲି ଆମ ଭୋଜିକି ସେଇଟା ଜାଗୃତି କଲେକ୍ସନର। ବହୁତ ଭଲ ବି ଜିନିଷ ଦଉଛି ଆଉ। ହଁ ଭଲ ଜିନିଷ ବି ଦଉଛି ପଇସା ବି କମ ନଉଛି।
ହଁ।
ହୁଁ ଏଥର ତମେ କୋଉଠୁ ଆଣିଥିଲ?
ମୋର ମୁଁ ଆଣିନଥିଲି ମୋ ମାଇଁ ଆଣିଥିଲେ ଥିଲେ।
ଓହୋ
ଆଚ୍ଛା ଆଚ୍ଛା। ମାନେ ସେ ଡ୍ରେସ୍ କଲର ଟା କଣ?
ମୋର ଗୋଟେ ଅଛି ସ୍କାଏ ସ୍କାଏ କଲର ଆଉ ଗୋଟେ ବ୍ଲାକ।
ଓହୋ ତମକୁ କୋଉ ରଙ୍ଗ ଟା ଅଧିକ ଭଲ ଲାଗେ?
ମତେ ଭଲ ଲାଗେ ହଁ ବ୍ଲାକ୍ ଟା ଅଧିକ ଭଲ ଲାଗେ। ହଉ ତାପରେ କହିଲେ ପର୍ପଲ୍, ୟେଲୋ ଆଉ।
ଆଛା ଆଛା ମତେ ବି ସେଇ ମତେ କିନ୍ତୁ ଅଧିକ ଧଳାଟା ଭଲ ଲାଗେ କିନ୍ତୁ ମୁଁ ଏତେ ପିନ୍ଧେନି।
ହଁ।
ମତେ ଭଲ ଲାଗେ ଯିଏ ବି ପିନ୍ଧିଥାନ୍ତି ଆଉ।
ହଁ।
ଏମିତି।
ମୁଁ ତ ବ୍ଲାକ ଭଲ ଲାଗେ ବେଶି ବ୍ଲାକ ଭଲ ଲାଗେ ଆଉ, ଏମିତି ପର୍ପଲ ଭଲ ଲାଗେ।
ଆଛା ତମକୁ ତ ଯାହା